ଓ ହୁଁ। ଆଉ ତମ ଫୋନ କଣ ବିଜି ଆସୁଥିଲା?
ଏ ରଞ୍ଜନ ସହିତ କଥା ହେଉଥିଲି, ସେ ପକଉଥିଲା ଏଥିରେ ଏକ ସେଲରେ ପକଉଥିଲା, କେତେ କଣ ଯିବ ଆସିବା କରୁଛୁ ସେ
ଓହ। ଆପଣଙ୍କ ସାଙ୍ଗ ସହ କଥା ହୋଉଥୁଲି।
ସାଙ୍ଗ ସହିତ
ଆଉ ସେଇ ରଞ୍ଜନ ହଁ ସାଙ୍ଗ ହିଁ ତ ହୁଁ। ଆପଣ ଦିଜଣ ତାହେଲେ ଏକାଠି ବୋଧେ ଇଣ୍ଟର୍ନସିପ ଯାଉଚନ୍ତି?
ଆଜ୍ଞା ଏକାଠି ପଢଚୁ।
ଆଉ ଆପଣଙ୍କ ସହିତ ଆଉ କିଏ କିଏ ସବୁ ଇଣ୍ଟର୍ନସିପ କରୁଛନ୍ତି?
ହଁ ନାଁ ଆମେ ଦିଜଣ ଯୋଉଠି ଯାଉ। ଚୁ ଆଉ ଦିଜଣ ଅଛନ୍ତି ସେ ଅଫିସରେ କାମ କରୁଛନ୍ତି ବେଳେ ବେଳେ ଅଛନ୍ତି ଆ।
ଅଁ ହଁ। ହୁଁ ଆଉ କଣ ସବୁ ଖବର?
କିଛି ନାହିଁ ଏଠି ବସ ଛୁ ହୁଁ।
ଆଉ କଣ ଜିନିଷପତ୍ର କିଣା କିିଣି କରଦେଲେ?
ନାଁ ଏଇ ଏକ୍ସଚେଞ୍ଜ୍ କରିବାକୁ ଆସିଥିଲି ଏକ୍ସଚେଞ୍ଜ କରିବି ଆଉ।
କରିନାହାନ୍ତି ଏଯାଏଁ?
ନା ନଥିଲେ ତ ଭାଇ ଯାଇ
ହୁଁ ହୁଁ। ଆଉ ସବୁ କଣ? ହାଲୋ?
ହାଲୋ
ଆଉ ସବୁ ଭଲ?
ହୁଁ ଆଉ କୁହନ୍ତୁ?
କାଲି ଇଣ୍ଟର୍ନସିପ ଯିବ ନା ନାଇଁ?
ହଁ କାଲି ଏଣ୍ଟନସିପି ଦେଖିଆ ସେଇ ନୂଆ ସା ନୂଆ ଅଫିସି ପିଡିବ ସେଇ ନୂଆ ଅଫିସି ଯିବାକୁ ପଡିବ।
ଓ ଆପଣ କେମିତି ଜାଣିଲେ ନୂଆ ଅଫିସ ପଡିବ?
ଏବେ ସେଇଠି ସିଫ୍ଟ୍ ଚାଲିଚି ସେଇଠୁ ସବୁ କାମ ହେଇ ଚାଲିବ।
ଉଁ
ହୁଁ।
ଭଲ ଆଉ।
ହୁଁ। ଆଉ ଆପଣଙ୍କ କୋଉଠି ପଡିବ?
ଆମେ ତ ନିଜେ ବି ଜାଣିନୁ କୋଉଠୁ ପଡିବ ଆମ ଅଫିସରେ ତ କିଛି ଜିନିଷ ପ ପତ୍ର ହେଇନାହିଁ।
ଦେଖା ଯାଉ କୋଉଠି ପଡିବ ଆଉ। ଆଉ ତ ତିନି ଚାରି ଦିନରେ ମେହେମାନ ସେ ଅଫିସରେ ତାପରେ ଆମେ ଆମ ବାଟରେ।
ହୁଁ ଆ ସେଟା କେମ ରହିଲା?
ଆଉ ଆମର ତିନି ଦିନ ରହିଲା ଗୋଟେ ଦିନ ତ ସଟିଫିକେଟ ଆଉ।
ହଁ େ ବାପାଥା
ଆଉ ସବୁ ଭଲ ଘରେ ସବୁ ଭଲ ଅଛନ୍ତି?
ହଁ ଭଲରେ ଅଛନ୍ତି। ଅଛି ଦେଖିବା ଆପଣ ହିସାବ କରିକି କହିବା କହିଲେ ହାଲୋ ମୁଁ ଦୁଇଶ ପଚାଶର ଗୋଟେ ଏ ଦିନଷ କିଣିଲି ତ ମୁଁ ସେଟା ରିଟର୍ଣ କଲି ଆଉ ଆଉ ଗୋଟେ ଜିନିଷ କିଣିଲି ଶହେ ପଚାଶ ର।
ହୁଁ ହୁଁ।
ତାହେଲେ ମତେ ସେ କେତେ ଟଙ୍କା ଫେରେଇବେ? ତାହେଲେ ମତେ ସେ ଶହେ କୋଡିଏ ଟଙ୍କା କାହିଁ ଫେରେଇଲେ?
ହୁଁ ହୁଁ ତାହେଲେ କିଛି ଅସୁବିଧା ନାଇଁ।
ଆଚ୍ଛା ପ୍ରଫିଟ୍ ରେ ଅଛି ବୋଲି କିଛି
ହୁଁ।
ଆଚ୍ଛା ପ୍ରଫିଟ ନଥିଲେ ଅସୁବିଧା ଥାନ୍ତା।
ହଁ।
ଆଚ୍ଛା। ଆଉ କୁହନ୍ତୁ
ସବୁ ଖବର ଆଉ କଣ
ହଁ ଏଇ ତ ଜୀବନ ଗୋଟେ ଆଉ ଗୋଟେ ବୋଲି
ହୁଁ ।
ହୁଁ ଆଉ ଲାଇଫରେ କଣ କରିବେ ବୋଲି ଭାବିଚନ୍ତି?
ଏଇ ସରକାରୀ ଜବଟେ କରିବି ବୋଲି ଭାବିଚି ଆଉ।
ଆଚ୍ଛା ସରକାରୀ ଜବ୍। ପ୍ରିପାର ହଉଚନ୍ତି ତାହେଲେ।
ହୁଁ।
ପ୍ରିପାୟର ହଉଚନ୍ତି ତା ହେଲେ?
ହଁ। ଦେଖିଆ କଣ ହଉଚି ମୋ ଭାଗ୍ୟରେ କଣ କହୁଚି?
ଆଚ୍ଛା ଭାଗ୍ୟ ଉପରେ ରୁହନ୍ତୁନି ଟିକେ କଷ୍ଟ କରନ୍ତୁ ପାଇଯିବେ।
ହୁଁ ଆପଣ ତ ଆଶୀର୍ବାଦ ଦେଲେଣି ପାଇଯିବା ଆଉ।
ଆଜ୍ଞା। ହଁ ବଡ ମାନଙ୍କ ଆଶୀର୍ବାଦ ରଖନ୍ତୁ ପାଖରେ।
ସିଓର୍ ସିଓର୍ ରଖିଚି ରଖିଚି।
ହୁଁଁ ଆଉ ତାଙ୍କ ହିସାବରେ ମୁଁ ଆଶୀର୍ବାଦ ବି ଥାଉ ତମ ଉପରେ। ଜଲଦି ବାଜି ଯାଉ।
ହୁଁ ଜଲଦି ଚାକିରି ଟେ ବାଜିଯାଉ ଜଲଦି ଆମକୁ ଟିକେ ଗୋଟେ ଟ୍ରିଟ୍ ଟେ ଦେଇଦିଅ।
ହୁଁ।
ହୁଁ ନା ଚାକିରୀ କଲା ପରେ ଭୁଲିଯିବ।
ନା ମୁଁ ଏତେ ବି ସେଲଫିସ ନୁହେଁ କି କାହାକୁ ଭୁଲି ଯିବି।
ଆଚ୍ଛା ସେଲଫିସି ନୁହେଁ ଆପଣ ହଉ ଦେଖିଆ ଚା କିରି ପାଆନ୍ତୁ ଭୁଲଚନ୍ତି କି ରଖୁଚନ୍ତି ଜଣା ପଡୁ ଯିବ ଆଉ
ହୁଁ ଆପଣ କଣ କରିବେ ଚାକିରି ପାଇଲେ ଭୁଲିଯିବେ ନା ରଖିବେ?
ମୁଁ ତ କେବେ ଭୁଲି ପାରିବିନି ମୋ ତ ଯଦି ଚାକିରି ପାଇଲି କାମ
ଆପଣ ଚାକିରି ପାଇଲେ ଆପଣଙ୍କ ଫ୍ରେଣ୍ଡକୁ ଗ୍ରହଣ କରିବେ ନା ତାକୁ ଛା କି ନିଉ ଫ୍ରେଣ୍ଡ ବନେଇବେ?
ତା ସିଏତ ମୋର ପୁରା ଏମିତି ଗୋଟେ ଫ୍ରେଣ୍ଡ ମାନେ ଗୋଟେ ମୋ ପାର୍ଟନର ଗୋଟେ ସିଏ। ଯାହାକୁ କୁହନ୍ତି ଲାଇଫ ପାର୍ଟନର ସେଇତ ତା ସେ ଫ୍ରେଣ୍ଡ କୁ ଛାଡିବା ପା ବହୁତ ବହୁତ କଷ୍ଟକର। ତ ସେ ଜବ ହଉ କି ଜୋ ଆଜ୍ଞା ବହୁତ ମୁଣ୍ଡରେ ଅଛି ୟାସେ ଖିଚମିଚ ମିଚମିଚ ହଉଛି। ଟିକେ ଆଉ ମୁଣ୍ଡରେ ରଖିଛି ବୋଲି ତାକୁ ଆଉ।
ପ୍ରୋବ୍ଲେମ
ହଁ ସେଇଟା ସବୁ ଆହାଁ ଜାଗାରେ ଅସୁବିଧା ଆଉ କଣ କରିବା। ଟିକେ ଶହିବାକୁ ପଡୁଛି ଟିକେ କାନ୍ଦିବାକୁ ପଡୁଛି ଟିକେ ଧର୍ଯ୍ୟ ରଖିବାକୁ ପଡୁଛି।
ଏୟା ଚାଲିଛି ଆଉ ସ ତାନ ନ୍ଦେହ ଅସୁବିଧା କଣ ଆପଣ ଏକୁଡିଆ କଲେ କଷ୍ଟ ହୁଅନ୍ତା।
ହଁ କିଏ ଜାଣିଲା ମୁଁ ଏଠି ଏପଟେ ମୁଁ କାନ୍ଦୁଥିବି ସାଙ୍ଗ ସେପଟେ ହସୁଥିବ କହୁଥିବ ହଁ
ସେଇଟା ଆପଣ ଭୁଲି ବୁଝିବା ଭୁଲ ଆପଣ ଯଦି ଆପଣ ସାଙ୍ଗକୁ ଜାଣିଥିବେ ତାହେଲେ ତାଲେ ଜାଣିପାରିବେ ସେ କାନ୍ଦୁଥିବ କି ହସୁଥିବ।
ହୁଁ। ଆପଣ କଣ ଭାବୁଛନ୍ତି ସେ କାନ୍ଦୁଥିବ କି ହସୁଥିବ?
ସିଏ ତ ତା ଭୁଲ କୁ ବହୁତ ମାନିଛି ଏବେ ସୁଧରିକି ତ ଅଛି।
ଆଚ୍ଛା ତାହେଲେ କହୁଛନ୍ତି ଭୁଲ ମାନିଗଲେ ଠିକ ହେଇଥାନ୍ତା। ଆଉ ପଶ୍ଚ୍ଯାତାପ କିଛି ନାହିଁ
ହଁ ପଶ୍ଚ୍ଯାତାପ ଜଣେ ଇ ଇଏ କଲେ ହିଁ ସେ ତାର ଭୁଲ ସୁଧାରି ଥାଏ ତାକୁ କଷ୍ଟ ହେଇଥିଲେ ହିଁ ସିଏ ଗୋଟେ ଚେଞ୍ଜେସେ ଲାଇଫ ରେ ଆଣି ଥାଏ।
ଆଛା ନହେଲେ ନାହିଁ ଆଉ।
ହୁଁ। ଏଇ ଟିକେ ଟିକେ କଥା ଟ୍ରିକ ହେଇଯିବେ ଆପଣ ତ ବାକି ସବୁ ତ ସୁଧାରି ସାରିଲେଣି।
କଣ କରିବା ଆଜଏ ଫ୍ରେଣ୍ଡ ଆଜଏ ଲାଇଫପାର୍ଟନର ସୁଧାରିବାକୁତ ପଡିିବ।
ହୁଁ। ଆଉ ଆପଣଙ୍କ ସାଙ୍ଗ ଜବ କରିବାକୁ ଚାହିଁଲେ ଦେବେ ନା ଦେବେନି।
ହଁ ଜବ କରବାକୁ ଚାହିଁଲେ ଦେବିିନି କଣ ପାଇଁ କିନ୍ତୁ ନ୍ତୁ ଜବ ଛଡା ଆଉ କିଛି ଦେବିନି।
ଆଚ୍ଛା।
ଆଜ୍ଞା ଏତିକି ତ ମୁଁ
ଜବ ଛଟା ସେ ବୁଲିବାକୁ ବି ଚାହିଁବ ବୁଲେଈ ବିିତ ପାରିବ। ନିଜ ପାର୍ଟନର ସହିତ ନହେଲେ ଫ୍ୟାମିଲି ସହିତ।
ହଁ ସେଟା ଆଲାଉ ଅଛି ତା ଫ୍ୟାମିଲି ଆଗେ ତାପରେ ଦେନ୍‌ ମୁଁ। ଫ୍ୟାମିଲି ସହିତ ବୁଲି ପାରିବା ଆଉ ମୋ ସହିତ ବୁଲି ପାରିବ। ସେଥିରେ କିଛି ନାଇଁ। ଆଜ୍ଞା ସେ ଏବେ ବି ତ ଟ୍ରିପ ରେ ଯାଉଛି ଫ୍ୟାମିଲୀ ସହିତ। ଆଉ ଦେନ୍ ଫିୟୁଚରରେ ମୋ ସହିତ ଯିବାର ପ୍ଲାନ୍ ହେଲେ ଯିବ ଆଉ କଣ ଅଛି। କିଛି ଅସୁବିଧା ନାହିଁ।
ହଁ ତାଙ୍କୁ ସେଇ ଖାଇବା ଦିଟା ପିନ୍ଧିବା ବୁଲିବା ହେଇ ହେଲା ଆଉ କଣ ଦରକାର।
ହୁଁ ନା ଆଉ କଣ ଦେବ ସେଇତ କଥା ଆଉ। ଆଉ ତା ଜବ ସେଇ ଜବ୍ ପରେ ଯେତିକି ଶୁଣନ୍ତୁ ଜବ ପରେ ଯଦି କିଛି ସେ ଆଉ କଣ ଡିମାଣ୍ଡ କଲେ ଆଉ କଣ ବୁଲିବି ଆଗରେ ତ ସେଟା ତ ମନିପାରିବନି ନା।
ସେ ଆଉ ସହିତ କାଇ ଯିବେ ଯଦି ଆପଣ ତାଙ୍କୁ ଖୁସି ରେ ବୁଲେଇବେ ର
ହ ହ ଆଜ୍ଞା ନା ସେ କୁହନ୍ତି ସେ ଜବ୍ କର୍ମୀଙ୍କ ସହ ବୁଲିବେ ଇଏ କରିବେ ତ
କା ସହିତ? ନା ଅଫ୍ ଅଛି।
ଆଛା।
ସେଇଟା ଟିକେ ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ। ଏ ଘରେ ଟିକେ ଖସଛି ହଁ ଟିକେ ମୁଁ ଦୂରରେ ଅ କିଛି ତ ମାମା ଟିକେ ଦୂରରେ କୋଶ୍ଚିନ୍ କଲା ଟିକେ ଜୋର ନ କହିଲେ ତାଙ୍କ କାନକୁ ଟିକେ ଶୁଭା ହବନି।
ଆଚ୍ଛା।
ହଁ।
ହୁଁ।
ଏଇ ସବୁ କଥା ଆଉ।
ହାଲୋ।
ହଁ ହଁ କୁହନ୍ତୁ କୁହନ୍ତୁ।
ଆଚ୍ଛା କଣ ଗୋଟେ କଥା ହଉଥିଲେ ଆମେ।
ଆମେ କଥା ହଉଥିଲେ ଟ୍ରିପ୍ କଥା ଫ୍ୟାମିଲି କେମତି ଆଗକୁ ଗ୍ରୋଥ କରିବ।
ହଁ ସେଇ ଫ୍ୟାମିଲି ଖୁସି ତ ଆମେ ଖୁସି ସେ ଫ୍ୟାମିଲୀ ରେ ସାଙ୍ଗ ଯାଉ କି ତା ନିଜ ଫ୍ୟାମିଲି ଯାଉ କି ଯାହା ଯାଉ ତାଙ୍କୁ ଖୁସିରେ ରଖିକି ଯାହା ହବ ସେଇଟା ମୁଁ କରିବି ତ ଯଦି ସିଏ ନ ଖୁସି କରିପାରିଲ ମୋ ଫ୍ୟାମିଲି କି ମତେ ତାହେଲେ ଆଉ କଣ କରିହବ।
ଆଛା।
ଆ ଆ ହା ମୋ ତରଫରୁ ଫୁଲ ସପୋର୍ଟ ରହିବ ତା ପ୍ରତି ଯଦି ସିଏ ସପୋର୍ଟ ନ କଲା। ତାହାଲେ ଲାଷ୍ଟ କୁ ଗୋଟିଏ ଉପାୟ ଆଉ କଣ ଫ୍ରେଣ୍ଡ ଚେଞ ହବ ଆଉ କଣ?
ହୁଁ ହୁଁ ମ୍ୟାରେଜ ପରେ ଫ୍ରେଣ୍ଡ୍ ଚେଞ୍ଜ କରିବେ?
ସେଟା ଡିପେଣ୍ଡ କ୍ୟାରେକ୍ଟର ଉପରେ ସେ ଯଦି ପୁରା କ୍ୟାରେକ୍ଟର ଖରାପ ହେଇଯାଇଥିବ ପୁରା ଇଏ ହେଇଯାଇ
ତ ମ୍ୟାରେେଜ୍ ପରେ ନ୍ୟୁ ଲାଇଫ୍ ପାର୍ଟନର କାଇଁ ଆନିବେ ଏକୁଟିଆ ରହୁନାହାନ୍ତି।
ଆଜ୍ଞା।
ମ୍ୟାରେଜ ପରେ ଏକୁଟିଆ ରହୁନାହାନ୍ତି ନିୟୁ ଲାଇଫ ପାର୍ଟନର ପୁଣି କାଇଁ ଆଣିବେ?
ମ୍ୟାରଜ୍ ପରେ ଏକୁଟିଆ ରହିବି। ମ୍ୟାରେଜ୍ କରି